ହାଲୋ।
ହଁ ହ୍ୟାଲୋ ଆପଣଙ୍କୁ ମୋ ମୋର ସମ୍ପୂର୍ଣ୍ଣ ରୂପେ ଶୁ ଶୁଣା ଶୁଣାଯାଉଅଛି
ଆଜ୍ଞା।
ମୋ ଭଏସ ସ୍ପ ସ୍ପଷ୍ଟ ଅଛି?
ହଁ ପୁରା ସ୍ପଷ୍ଟ ଅଛି।
ଆଜ୍ଞା କଣ କରୁଥିଲେ?
ମୁଁ ବସିଥିଲି ଆଉ
ଆଜ୍ଞା ଆପଣ କଣ କରନ୍ତି ମାନେ ଏବେ ପଢୁ ହଁ ମାନେ ଆପଣ ପଢୁଛନ୍ତି କି କୌଣସି ଜାଗାରେ କାର୍ଯ୍ୟରତ ଅଛନ୍ତି କଣ କରୁଛନ୍ତି?
କାର୍ଯ୍ୟରତ ଅଛି।
ଆଜ୍ଞା। ଆପଣ କେଉଁ ବି ମାନେ ବିଭାଗରେ କେଉଁ ଉପରେ ଆପଣ କାମ କରନ୍ତି?
ଫିଟ୍ସ୍।
ଆଜ୍ଞା ଆପଣ ଆପଣ ନିଜେ କହିପାରିବେ?
ହଁ ହଁ। ଫିଟ୍ସ୍ ଫିଟ୍ସ୍ ଆମ ଆମର ଏଇଠି ତିଆରି ହେଉଛି ଚିଙ୍ଗୁଡ଼ି ଦାନା।
ଆଜ୍ଞା।
ହଁ। ଏଇଠି ଚିଙ୍ଗୁଡି ଦାନା ତିଆରି ହେଇକି ସବୁ ବାହାର ଏରିଆକୁ ଯାଉଛି। ଆମେ ଅଛୁ ଲୋଡିଙ୍ଗି ଯେ ମାନେ ଧନ୍ୟ ର ମେଟେରିଆଲ୍ ଯୋଉଟା ଆସିବ ସେଗୁଡ଼ା ଆମେ ଷ୍ଟୋର କରିବୁ।
ଆଜ୍ଞା ମତେ ଜାଣିବୁ ଆଜ୍ଞା ମତେ ଜାଣି ବହୁତ ଖୁସି ଲାଗିଲା କି ମୁଁ କିଛି ନୂଆ ଜିନିଷ ଶିଖିବାକୁ ଯାଉଛି ଆପଣ ମତେ କହିପାରିବେ ଚିଙ୍ଗୁଡିମାନଙ୍କୁ ଦାନାଟା କିପରି ଭାବେ ପ୍ରସ୍ତୁତ ହୁଏ? ମତେ ସମ୍ୟକରେ କିଛି ସଂକ୍ଷିପ୍ତରେ କିଛି ବିବରଣୀ ଦେଇପାରିବେ କେମିତି ପ୍ରସ୍ତୁତ କରାଯାଏ?
ଏଠି ଏଇଠି କଣ କହିଲ ଆମର ଡିଡି ଏଇଥିରେ ବହୁତୁ କଣ କହିଲ ଅଛି ର ମେଟେ ଟ୍ରେଲା ମଇଦା ଅଛି। ତା ପରେ ମ-ମ ଡି ଗ୍ଲୁକଣ୍ଡି ଅଛି। ତାପରେ ଆମର ଅଛି ଡିଡିଏସ୍ ଅଛି ତାରେ ଆଉ ଗୋଟେ ହୋଉଛି ଆଉ ଗୋଟେ ହେଉଛି କଣ କହିଲ ଆମର ଯୋଉ ମାଛର ଗୋଟେ ଦାନା ଅଛି ସେ ଗୋଟେ ଦାନା ଅଛି କାଶ୍ମୀରୀ। ସେ ଦାନା ଅଛି ସେଇଟା ସେଗୁଡା ମିଶିକି ସବୁ ଆମର କଣ କହିଲ ପ୍ରଡ଼କ୍ସନ୍ ହାଉସ୍ ରେ ସବୁତୁକ ମିଶିକି କଣ କହିଲ ଚିଙ୍ଗୁଡି ଦାନା ହୁଏ ଆହୁରି ଦି ଚାରି ପକାର ଆଇଟମ ଅଛି। ମଇଦା ଫଇଦା ସବୁ ଜିନିଷ ମିଶିକି ସେଇ ଦାନାଟା ତିଆରିି ହୁଏ। ୟାର ପ୍ୟାକେଟ୍ ପର୍ ପ୍ୟାକେଟ୍ ରହିବ ପ୍ରାଇସି ତିନି ହଜାର ଟଙ୍କା।
ଏବେ ବର୍ତ୍ତମାନ ଆର ବଜାର ମୂଲ୍ୟ ତିନି ହଜାର ଟଙ୍କା ଅଟେ।
ଆଜ୍ଞା।
ଆପଣଙ୍କୁ ବର୍ତ୍ତମାନ ଏହାର ଯୋଉ ବନେଇବା ପାଇଁ ମାନେ ଯୋଉ ମୂଲ୍ୟଟି କେତେ ଲାଗୁଛି?
ସେଇଟା ସେଇଟା କଣ କହିଲ ସେଇଟା ଆମକୁ ଆମେ ସେଇ ବିଷୟରେ ଜାଣିନୁ ଆମର ହେଲା ଷ୍ଟୋର କରିବା। କାମ।
ଆଜ୍ଞା।
ର ମେଟୋରିଆଲ ଯାହା ଆସିବ ଆମେ ଷ୍ଟୋର କରିବୁ ଏଇ ଏଇ ଜିନିଷ ଆସିଲା ସେମାନେ ପ୍ରଡ଼କ୍ସନ୍ ବାଲା ଅଛନ୍ତି ତାପରେ ଲ୍ୟାବରେ ଅଛନ୍ତି ତାଙ୍କୁ ଟେଷ୍ଟ କରିବେ। ଶାମ୍ପୂଲ୍ ନେଇକି। ଠିକ ରେ ଦାନା ହେଇଛି ନା ନାଇଁ ନହେଲେ ଅସୁବିଧା ହବ ନା ଦାନା ନହେଲେ ଖାଇଲେ ଚିଙ୍ଗୁଡି ବଢିବେନି ଯଦି କୋଉ ଭାଗ ଟିକେ କମି ଯାଇଥିବ। ନା ମଇଦା ଭାଗ କି ନହେନେ ଆମର ଟିଡିଏସ କି ସୋୟା ଯୋଉ ମକା ଗୁଣ୍ଡ। ସେଇଟା କାଲେ କମିଯାଇଛି? ଠିକ ଯୋଉ ଯୋଉ ବିଷୟରେ କମି ଯାଇଥିବ ଧରିନିଅ କମିଗଲେ ତାଙ୍କ କ୍ୱଵାଲିଟି କମିଯିବ ନା ଆଉ ଚିଙ୍ଗୁଡ଼ି ମାନେ ବଢ଼ିବେନି ଅଧିକ।
ସେଗୁଡା ତା ତାଙ୍କର ସବୁ ଅଲଗା ଆମର ସବୁ କଣ କହିଲ ଡିପାର୍ମଣ୍ଟ ହେଇଯାଇଛି ଆମର ଖାଲି ର ମେ ମିଟରାଲ ଷ୍ଟକ୍ କରିବୁ।
ଆପଣ କେଉଁ କେଉଁ ଏରି ଆଜ୍ଞା ଆପଣ କେଉଁ କେଉଁ ଅଞ୍ଚଳ କୁ ସବୁ ଏଇ ଚିଙ୍ଗୁଡି ଦାନା ସବୁ
ଏଇ ଟୋଟଲ ଅଲ ଇଣ୍ଡିଆ ଇଏ ଅଲ ଇଣ୍ଡିଆ। ହାଲକାନ ଫିଡ୍ ହାଲକାନ ଫିଡ୍ସ କୋମ୍ପାନୀ ନା।
ଆଜ୍ଞା ଆଜ୍ଞା।
ଇଏ ପୁରା ଟୋଟାଲ ଅଲ ଓଡ଼ିଶା ହଁ କୁହନ୍ତୁ?
ଆପଣଙ୍କର ଖାଦ୍ୟର କଣ ରୁଚି ଅଛି କଣ ଆପଣଙ୍କୁ ଖାଇବାକୁ ଭଲ ଲାଗେ?
ଖାଇବା ପାଇ।
ଆଜ୍ଞା ପ୍ରିୟ ଖାଦ୍ୟ କି କିଛି ଏମତି ଆମକୁ ଯୋଉ ଆପଣଙ୍କୁ ଯୋଉଟା ଭଲ ଲାଗୁଥିବ?
ମତେ ଖାଇବାକୁ ଭଲ ଲାଗେ ବେଶି ଡ୍ରାଏ ଫ୍ରୁଟ।
ଆଜ୍ଞା କାହିଁକି ତାର ଶରୀର ପାଇଁ ଉପକାରିତା କଣ ଅଛି?
ସିଏ ତ ପ୍ରୋଟିନ ବହୁତ ଥାଏ ନା।
ଆଜ୍ଞା ପ୍ରୋଟିନ ବି ଥାଏ ସେଥିରେ ଆମର ସ୍ନେହ ସାରା ବି ଭଲ ବାଲା ଯୋଉ ଉତ୍ତମ ସ୍ନେହତାରେ ବି ସେଥିରେ ଅଧିକ ଥାଏ ଏବଂ ତାହା ଆମର ସାର ଏବଂ ଜୀବସାରରେ ବି ଅଧିକା ଥାଏ ତେଣୁକରି ସେଟାରୀର ପାଇଁ ବହୁତ ଭଲ। ଅଟେ କିନ୍ତୁ ସେଟା ଅଧିକ ପରିମାଣ ର ଖାଇବା ଦ୍ଵାରା ଆମ ଶରୀରରେ ବିଭିନ୍ନ ପ୍ରକାର ମେଦବହୁଳତା ଜନିତ ରୋଗ ଉଚ୍ଚ ରକ୍ତଚାପ ଜନିତ ରୋଗ ବି ମଧ୍ୟ ସୃଷ୍ଟି ହେଇପାରେ। ତେଣୁକରି ଆକୁ ଆମେ ସମସ୍ତେ ସବୁବେଳେ ସଂକ୍ଷିପ୍ତରେ ଖାଇବା ବହୁତ ଅଳ୍ପ ବା ଅ ଅଳ ଅଳ୍ପ ପରିମାଣରେ ହିଁ ଖାଇବାଟା
ହଁ ହଁ ଆଉ ବହୁତ ଯାଦା ଖାଇଦେଲେ ତ ଅଧିକ ହେଇଯିବ ନା।
ଆଜ୍ଞା। ଆଉ ଏକକୁ ଜିନ ଆପଣ ଅ ସକାଳ ସମୟରେ ଯେମିତି ଆପଣ ରାତିରୁ ଯଦି ଅ ବାଦାମ କୁ ଭିଜେଇକି ରଖିଥିବେ ସକାଳୁ ଆପଣ ତାକୁ ଖାଇ ପାରିବେ ତାର ଚୋପାଟିକୁ ଛଡେଇକି। କିମ୍ବା ଆପଣ କାଜୁ ଦ ଗୋଟିଏ ଦିନରେ ଗଟେ ସୁସ୍ଥ ଲୋକ ଯେ କଠିନ ପରିଶ୍ରମ କରୁଛି ସେ ତିନ ରରୁ ଚାରୋଟି କାଜୁ ଆରାମସେ ଖାଇପାରିବେ।
ଆଜ୍ଞା।
ଆଜ୍ଞା ଆପଣ ପାଖାପାଖି କୋଉ ଦର୍ଶନୀୟ ସ୍ଥାନ ବୁଲିବା ପାଇଁ ଯାଇଛନ୍ତି?
ଦତ୍ଣ ସ୍ଥାନ ପ୍ରାୟ ଦେଇଛି ପୁରୀ ଯାଇଛି। ହ୍ୟାଲୋ।
ଆଜ୍ଞା ଆଜ୍ଞା।
ଆ ଆମ ଏରିଆରେ ନା ଅଲଗା ଅଲଗା ଲିଷ୍ଡିଡ଼ି?
ଯେଉଠି ବି ଆପଣଙ୍କର ମାନେ ପ୍ରିୟ ଦର୍ଶନୀୟ ସ୍ଥାନ କେଉଠି ଆପଣଙ୍କୁ କେଉଁଠି ଗଲେ ବହୁତ ଭଲ ଲାଗେ?
ପୁରୀ।
କେତେ ମାନେ କେତଥର ଯାଇଛନ୍ତି ଆପଣ ପ୍ରତିବର୍ଷ ଯାଆନ୍ତି?
ସବ ସେମିତି କେତଥର ଯାଇଚି କହିପାରିବିନି ତ ଯେତେବେଳେ ଇଚ୍ଛା ହବ ସେତେବେଳେ ଯାଏ। ସେମିତି ନାଇଁ ବର୍ଷୁକ ତ ସେ ବ ଚାରି ପାଞ୍ଚ ଥର ପଳେଇଯାଏ।
ଆଜ୍ଞା ଆ ଏମିତି ପୁଣି ରଥଯାତ୍ରା ଆଗକୁ ଆସୁଚି ନା ଆପଣ ପୁଣି ପୁରୀ ଯିବା ପାଇଁ କୌଣସି ଯୋଜନା କହୁଛନ୍ତି?
ନାଇଁ ରଥଯାତ୍ରାରେ ଯିବାର କିଛି ପ୍ରୋଗ୍ରମ୍ ନାହିଁ କାହିଁକି ନା ଆମର ଛୁଟି ନାହିଁତ।
ଆଜ୍ଞା।
ହୁଁ ହୁଁ।
ଆଉ ଅ ରଥ ତାହଲେ ଆପଣ କଣ ଅଁ ହ କଣ କରିବେ ଆପଣଙ୍କ ପାଖାପାଖି ଏରିଆ ରେ କୋଉଠି ରଥଯାତ୍ରା ହେଉଛି?
ହଁ ଏଇଠି ପାଖାପାଖି ଏରିଆରେ ରଥଯାତ୍ରା ହଉଛି। ଏଇଠୁ କଣ କହିଲେ?
ଲେ ଆପଣ ପ୍ରତିବର୍ ଅ ପ୍ରତିବର୍ଷ ରଥଯାତ୍ରା ଉତ୍ସବରେ ନିଜକୁ ସାମିଲ କରନ୍ତି?
ହଁ ଆମ ଗାଁ ରେ ହିଁ ଆମେ କରୁ ରଥ ଛୋଟ ରଥ। ସବୁ ବର୍ଷ।
ଆଜ୍ଞା।
ଉଁ। ଏଇ ବର୍ଷ ବା ଏଇ ବର୍ଷ ଛୁଟିରେ ଯାଇଥିଲି ସବୁ ଯୋଉ ଆମର ଯୋଉ କାଠ ଫାଠ ନୁହେଁ କି? କାଠ ଯୋଉ ଲାଗେ ସେଇ କାଠ ବା ମୁଁ ଆମେ ସବୁ ଆମ ଯେତିକ କ୍ଲବ ପିଲା ଥିଲେ ସେମାନଙ୍କୁ ଲଗେଇକି ଆମେ ବୋହିକି ଆଣିକି ଥୋଇଲୁ ତାପରେ ଅ ମିସ୍ତ୍ରୀକୁ ଡ଼ା କାଲା ସେ ଟାଇ ଟାଇମ ନେଲା ଏତିକି ଦିନ ମୁଁ କରିକି ଦେବି। ସେ ରଥଯାତ୍ରା ପୁର୍ବୁରୁ ଗୁଣ୍ଡିଚା ପୁର୍ବୁରୁ ସେ ରଥ କରିକି ଦବ କହିଲା।
ଆଜ୍ଞା ବହୁତ ଭଲ ଜିନିଷ। ବର୍ତ୍ତମାନ ତ ସବୁ ଅଞ୍ଚଳରେ ଓଡ଼ିଶାରେ ବିଭିନ୍ନ ଜାଗାରେ ରଥଯାତ୍ରା ବର୍ତ୍ତମାନ ପାଳନ କରାଯାଉଚି। କେବଳ ରଥଯାତ୍ରା ଓଡ଼ିଶା ଭିତରେ ନୁହଁ ଓଡିଶା ବାହାରେ ଏତେ ସହିତ ଆମର ବିଦେଶରେ ଯୋଉ ଦେଶ ଗୁଡିକ ଅଛି ସେଠି ମଧ୍ୟ ବର୍ତ୍ତମାନ ରଥଯାତ୍ରା ବହୁତ ଧୁମଧାମରେ ପାଳନ କରାଯାଉଛି ଆପଣ ଦେଖିଥିବେ ଇସ୍କନ ଗୁରାକ ଯିଏ ସବୁ ଅଁ ଅ ବିଦେଶେରେ ଯେଉ ସବୁ ସବୁ ତା ଶାଖା ଗୁଡିକ ଅଛି ଯେମିତିକି ଜାପାନରେ ବି ଆମର ବର୍ତ୍ତମାନ ର ଥ ଯାତ୍ରା ପାଳନ କରାଯାଉଛି ଅ ଆମର ବିଭିନ୍ନ ପ୍ରକାର ବ ଯୋଉ ଉ ଆମେରିକାରେ ହେଇଗଲା ରୁଷ ରେ ହେଇଗଲା ଏସବୁ ଜିନିଷ ଦେଖିଲେ ବହୁତ ଖୁସ୍ ସି ଲାଗେ କି ବର୍ତ୍ତମାନ ଏ ଭାରତୀୟ ସଂସ୍କୃତି ବିଶ୍ଵ ଦରବାରରେ ବର୍ତ୍ତମାନ ଉ ଏକ ବହୁତ ବଡ ଏକ ମାନେ ପ୍ରସିଦ୍ଧି ଲାଭ କରିଛି ଆପଣଙ୍କୁ ଏସବୁ ବିଷୟରେ ଉଁ ଭାବିଲେ କି-କିଭଳିଆ ମାନେ ଅନୁଭବ ହୁଏ?
ଉ ମାନେ ପ୍ରାଉଡ ଫିଲ୍ ବହୁତ ବ ବୁ-ବୁ-ବ-ଭଲ ଲାଗେ କାହିଁକି ନା ଆମର ପୁରୀ ହଉଚି ୱାର୍ଲଡ ପ୍ରସିଦ୍ଧ।
ଆଜ୍ଞା।
ହୁଁ ସେ ସମସ୍ତଙ୍କର ନାଥ ଜଗନ୍ନାଥ। ହାଲୋ।
ଆପଣ ପୁରୀରେ ଆଉ କଣ କଣ ଜାଗା ସବୁ ଦର୍ଶନ କରିଚନ୍ତି? ଜଗନ୍ନାଥ ମନ୍ଦିର କୁ ଛାଡିକି ଆଜ୍ଞା ମାଥ ମଠ କୁ ମୁଁ ସୁନ୍ଦର ଅ କଳାକୃତି ବୋଲି ମୁଁ କହିବି ଅ ସେଇଟା ସାଧାରଣତଃ କାହା ଉପରେ ଉଁ ପର୍ଯ୍ୟବେସିତ? ମାନେ ମାତା ମଠରେ ଯୋଉ ଉଁ ଉଁ ଉଁ ଅ ଉଁ କେନ୍ଦ୍ର ଫା କେନ୍ଦ୍ର କେନ୍ଦ୍ରୀୟ ଆକର୍ଷଣଟି କଣ ମାତା ମଠରେ? ଯାଇଚନ୍ତି ଆପଣ ମାତା ମଠ ନା?
ହଁ ମାତା ମଠ ଯାଇଚି କିନ୍ତୁ ସେଇ ବିଷୟରେ କିଛି ଟିକେ ଜାଣିନାହିଁ।
ଆଜ୍ଞା ମାତା ମଠରେ ସାଧାରଣତଃ ଆମର ଅ କୃଷ୍ଣ ଏବଂ ରାଧାଙ୍କୁ କୃଷ୍ଣ ଏବଂ ରାଧାଙ୍କୁ ବହୁତ ପୂଜା କରାଯାଏ। ଆଉ ରାଧା ଆଉ କୃଷ୍ଣଙ୍କର କୁ କୁ ମାନେ ଏମତି କିଛି ସାରା ଏମତି ବହୁତ ସାରା ଅ ଉଁ ତାଙ୍କର ଲୀଳା ଏବଂ ତାଙ୍କ ଖେଳାକୁ ଏମତି ମୂର୍ତ୍ତି ଆକାରରେ ପ୍ରଦର୍ଶନ କରାଯାଏ ସେଠି ବହୁତ ସମୟ ସାଂସ୍କୃତିକ ପ୍ରୋ ମାନେ କାର୍ଯ୍ୟକ୍ରମ ଗୁଡିକ ହୁଏ ଯେମିତି ଅ ଓଡିଶୀ ନାଚ ଉଁ ଅ ମାନେ ନୃତ୍ୟ ପ୍ରଦର୍ଶନ ହେଇଗଲା। କି କୌଣସି ଏମତି ଭଜନ ସମାରୋହ ହେଇଗଲା ସାଧାରଣତଃ ସବୁବେଳେ ସେଠି ଚାଲୁଥାଏ। ଏବଂ ତାଙ୍କର ଉଁ ବର୍ଷ ତମାମ ଅଁ ଭଜନ କୀର୍ତ୍ତନ ଏସବୁ ଜିନିସ୍ ତ ସେଠି ହଉଥାଏ ତାର ବାତାବରଣଟି ବହୁତ ଆଧ୍ୟାତ୍ମିକ ଅଟେ ଆପଣ କଣ କହିବେ ଆଧ୍ୟାତ୍ମିକ ଚେ ତନା କହିଲେ ଆପଣ କଣ ବୁଝନ୍ତି?
ଆଧ୍ୟାତ୍ମିକ ଚେ-ଚେତନା କହିଲେ କଣ କହିଲ ଆଉ ଗୋଟେ
ହୁଁ
ଠାକୁ ଠାକୁରଙ୍କ ପ୍ରତି ଭକ୍ତି ଆଉ ସେଇ ଭ ଭଳି ଏରିଆକୁ ଆଧ୍ୟା-ଆଧ୍ୟାତ୍ମିକ ଚେତନା କୁହାଯାଏ।
ଆପଣ କଣ ଭାବୁଚନ୍ତି ଆଧ୍ୟାତ୍ମିକ ଚେତନା ଗୋଟେ ମଣିଷ ପାଇଁ କେତେ ଆବଶ୍ୟକ ଅଟେ?
ନିହାତି ଅବ-ଆବଶ୍ୟକ ଧର୍ମ ନିହାତି ଦରକାର ନା।
ଆଜ୍ଞା ଏଇଟା ତ ସତ କଥା ଆଧ୍ୟାତ୍ମିକ ଚେତନା ଆମ ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ ଅଟେ। କାରଣ ଆଧ୍ୟାତ୍ମିକ ଚେ-ଚେତନା ଦ୍ଵାରା ହିଁ ଆମେ ଅ କଣ ଭଲ କଣ ମନ୍ଦ ଆମ ବିବେକ ର ଯୋଉ ଗୋଟେ ଥାଏ କି ବିବେକ ଏଇଟାକୁ ବାଧା ଦଉଚି ଏଇ ଜିନିଷକୁ ଏଇ ଜିନିଷ ମୁଁ କରିପାରିବି ନାହିଁ। ଅ ମନୁଷ୍ୟର ଯୋଉ ଉଁ ଚିନ୍ତାଧାରା କରିବାର ଯୋଉ ଶକ୍ତିଟା ସେଇଟା କୋଉଠି ନା କୋଉଠି ଆମର ଅ ଆଧ୍ୟାତ୍ମିକ ଚେତନା ସହିତ ବି ଜଡିତ ହେଇଥାଏ ଆପଣ ଏଥିରେ ସହମତ।
ଆଜ୍ଞା
ଆଜ୍ଞା
ଏଥିରେ ସମସ୍ତେ ସହମତ ହବାକୁ ପଡିବ ନହେଲେ ସମାଜ ଠିକ ସେ ମାନେ ସନ୍ତୁଳନ ନଷ୍ଟ ହେଇଯିବ।
ଆଜ୍ଞା ଏବେ ଆପଣ ମୁଁ ଆଶା କରିବି କି ଆପଣ ବର୍ତ୍ତମାନ ପୁଣି ଅ ପୁରୀ ଯାଆନ୍ତୁ ସେଠି ଦର୍ଶନ କରନ୍ତୁ ପୁଣି ଆଉଥରେ ସେଠି ଜାଗା ସବୁ ବୁଲନ୍ତୁ। ଆଉ ଆପଣଙ୍କ ପାଖାପାଖି ଏରିଆରେ ଯୋଉଠି ବି ଆପଣ ମାନେ ରଥଯାତ୍ରା କରିବେ। ସେଠି ଭଲରେ ରଥଯାତ୍ରା କରନ୍ତୁ ଆପଣଙ୍କ ସହିତ ଖୁସି ହେଇକି ମତେହୁ ଭଲ ଲାଗିଲା ମୁଁ ଆଜି ବହୁତ ଜିନିଷ ଜାଣିଲି ଚିଙ୍ଗୁଡି ମାନଙ୍କ ଫିଟ ବିଷୟରେ ଧନ୍ୟବାଦ।
ଆଜ୍ଞା ଆଜ୍ଞା